ଦିଦି ନମସ୍କାର।
ହଁ ନମସ୍କାର। ଭଲ ଅଛ? ପୁରା।
କଣ କରୁଛନ୍ତି?
ଏଇଠି ବା ଫ୍ରେଶ୍ ହେଇକି ଆସିଲି।
ହଁ।
ପିଲାର ଟିକେ ଲୁଗା ଜାକ ଥିଲା ତ।
ଆଛା।
ସେମତୀ ଆଉ ଏ ହାତ ହାତରେ ଧୋଇ ଦଉଛି।
ମୁଁ।
ସେ ପୁଣି ସ୍ପିନ କରିବାକୁ ପକେଇଚି।
ଆଛା ଠିକ ଅଛି।
ନହେଲେ ଆଉ ଚିପୁଡ଼ି ପାରିବି ନାହିଁ।
ହଁ। ହାତ ଗୁଡା ବହୁତ ପେନ ହୁଏନା ପରେ। ବେସି ଚିପୁଡ଼ିଲେ ହୁଁ।
ମାନେ ମୁଁ ଦିନ ଜାକ ଏ
ମାନେ ମୁଁ ଏପଟେ ସେପଟେ ରହିଯାଉଛି ନା। ମାନେ ଦିନ ଯାକ ଏପଟ ସେପଟ ହଉଛି।
ଏ କାମ ସେ କାମ।
ଏ କାମ ସେ କାମ କଲା ବେଳ କୁ। ଏପଟେ ପାଣି ସେପଟ। ଉଁ।
ଏଇ ଜାକ ଏରା ନାଇଁ ବା। ଏବେ ତ ଆସିଲି ଆଉ।
ଆଛା। ହଁ ହଁ।
ମୁଁ ଟିକେ ଲେଟ ରେ ଆଗ ଉଠୁଛି ସବୁବେଳେ।
ଓ ହୋ।
ଆଜି ଉଠିଛି ସିନା।
ହଁ। ଏ ସବୁ ଆଉ ଇଚ୍ଛା ହି ହଉନି, ହେ ହେ ହେ। କହିଲି ଓହୋ ନାଇଁ ଆ ମତେ ଲାଗିଲା ଆପଣ ବି ଯାଇଥିବେ କି କଣ ସେତେବେଳେ। ସେଥିପାଇଁ ମୁଁ କହିଦେଲି ନାଇଁ ମୁଁ ବି ଯାଉଛି ଫ୍ରେଶ ହେଇପଳେଇ ଆସୁଛି ଆପଣଙ୍କର ଏତିକ ଆସିବା ଭିତ ତରେ ମୋର ପୂଜା ବି ସରିଗଲାଣି।
ଓହୋ।
ଓ।
ପୂଜା ପର୍ବ କରୁଛ କି।
ନା ଆମେ ଯିଏ ହେଲେ ବି କରିଦଉଚ।
ମାନେ।
ଓ ଘରେ ଅଛ ତ, ହଁ କାଲି ହିଁ ଆସିଲି ଘରକୁ। ମମିଙ୍କ ଦେହ ଭଲ ନାହିଁ ବେଲି। ହଁ ମୁଁ ନହେଲେ ମମି ନହଲେ ବଡ ମା ବାବା ଟିକେ କମ୍। ଏମତି କଣ ଇଏ ହେଇଥିଲେ ବାବା କରିବେ ନଚେତ ବାବା ଦୋକାନ ରେ ହିଁ କରନ୍ତି।
ଓ ହ ହଁ ହ ହ। ହେଲା ମୋ।
ହଁ ଏବେ ଆହୁରି ଆସିବି ମୋର ବହୁତ କାମ। ହଁ ସବୁ କାମ ସରିଲା ପରେ ଗାଧେଇ କରି ଆଉ।
ସେଇଟା ଏବେ ଟିକେ।
ଉଁ ମୋ ଶଶୁରଙ୍କୁ ଦେବାର, ଆଚ୍ଛା।
ଚା ବନେଇଲା ପରେ ଟିକେ ମାଣ୍ଡିଆ ବନେଇବି।
ହୁଁ କଣ ମାଣ୍ଡିଆ ଯାଉ।
ହୁଁ।
ଉଁ ହଁ ଉଁ ହୁଁ।
ତାହେଲେ ମୋ ପିଲା ବି ଖାଇବ। ବନେଇଦେବି ଏ ଟିକେ ଥଣ୍ଡା ପଡୁଛି ଯେ
ସେ ସେପଟେ ଥଣ୍ଡା ପଡୁଚି? । ହଁ ସେଇଟା ହିଁ, କାଲି ରାତିରେ ବର୍ଷା ବି ହଉଥିଲା ନା।
ସେଇଟା କଥା ଭାବୁ ତାକୁ ଏ ମାଣ୍ଡିଆ ଦେବି।
ନାଇଁ ଛତୁଆ ଦେଇ ଦିଅନ୍ତୁ ବେଟର ରହିବ।
ହୁଁ। କାଲି ମାଣ୍ଡିଆ ଖାଇଲା।
ଅ ହଁ।
ମାଣ୍ଡିଆ କାଲିଦେଲି ସିଏ ମିଠା ନହେଲେ ଖାଉନି। କହିଲି ତାକୁ ମୋ
ଛତୁଆ ଘରେ ହିଁ ବନେଇ ଦଉଛନ୍ତି ନା? ମୁଁ ଟିକେ ହୁଁ ମିଶିରି ପକେଇ ଦଉଛି। ହଁ ନାଇଁ ଭଲ। ହଁ।
ମଣ୍ଡିଆ କଣ କଲି ଆଉ, ଖଜୁର ସରିଯାଇଚି। କଣ ହେଇଚି ମୁଁ କିସମିସ୍ ଟିକେ ବାଟିକି ପକେଇଦେଇଚି। ହେଲେ ସିଏ ପାଣିଆ ହେଇଗଲେ ପିଇବନି। ପାଣିଆ ହେଇଗଲା। ଆଉ କଣ କରବି ବୋଲିକି ତାକୁ ପିଆଇ ଦେଲି।
ହଁ। । । ହଁ। ଦହି ପକେଇ ତାକୁ ଚଖେଇଲି ଖାଇବ ନା ନାଇ ହୁଁ ଖାଇଲେ ନା ନାଇଁ? ନା ।
ତାହେଲେ ସେ ଖାଇଲା ଯେମତି ମୁଁ ଆଉ ଏମତି ଜାଣିଥିଲେ ମୁଁ ଷ୍ଟାଟିଙ୍ଗ ରେ ଆସିକି ଖୁଆଇ ଦେଇଥାନ୍ତି।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
ହେନେ ଅଳ୍ପ ଟିକେ ନେଇକରି ଗଲି ଦହିି ରେ ଟିକେ ପେଇଦେଲି।
ଓ ହଁ।
ହୁଁ।
ହେଲେ ଛତୁଆ ଟା ଆପଣ ମାନେ ଗହମ ଆପଣ ଆଣୁଛନ୍ତି ନା? ।
ହଁ ହଁ ହଁ। ଗହମ
ଗହମ ଅନଲାଇନ ଆଣୁଚନ୍ତି ନା ମାର୍କ କେଟ ରୁ ହିଁ? ନା ଆମର ଏଇ ଘର ପାଖରେ ଅଛି। ଓ ହୋ। ନାଇଁ ମୁଁ ଏପଟେ ମାନେ ବହୁତଥର ଗହମ ଖୋଜିଲେ, ପାଉନି।
ଏପଟେ ମିଳିଯିବ ଆମ ଘର ପାଖରେ ମିଳୁଚି ତ।
ଆଚ୍ଛା। । ମିଲରେ, ହୁଁ। ଓ ହୋ ନା ମୁଁ ମିଲ୍ ର ପଚାରିନି। ଖାଲି ଯୋଉ କିରାନ ସପ୍ ଗୁଡାକ ନୁହଁ
ହଁ ନାଇଁ ନାଇଁ ମିଲ ରେ ପଚାର, ସେମାନେ ରଖିଥିବେ।
ହଉ ଠିକ୍ ଅଛି। ଆମେ ବି ଛତୁଆ ମାନେ ତିନି ଚାରି ଥର ହିଁ ବନେଇଚୁ। ତାପରେ ଆଉ ଗହମ ନ ମିଳିବାରୁ ରହିଗଲୁ।
ହୁଁ କଣ ସେ ଚଣାର । ସେ ଚଣା
ନଉନା ଛତୁଆ କଣ ଚଣାରେ?
ବନା ହଉଚି ଛତୁଆ।
ନାଇଁ ସବୁ ଯା ମିସ୍ ମିକ୍ସ କରିକି।
ଆଚ୍ଛା ଆଚ୍ଛା ଆଚ୍ଛା।
ହଁ ଗହମ, ଚଣା କନ୍ ଚାଉଳ ନା ଚୁଡା କଣ ଏମତି ମିଶଉଛନ୍ତି ବୋଲି ବାବା କହୁଥିଲେ। ଆଉ କଣ କନ୍ ଡ୍ରାଇ ଫ୍ରୁଟସ୍ ବଗେରା ବି ଟିକେ ପକେଇ ଦଉଚନ୍ତି।
ଓହୋ ହୋ।
ହଁ।
ହଁ ମୋ ପିଲା ଖାଇବା ପାଇଁ ବୋଲିକି ବନେଇଚି ଏତିକି। ନହେଲେ ଆମେ
ଆମେ ଖାଇବା ପାଇଁ ସୋଲେ ଚଣା ମିଳୁନି କି, ହଁ ହଁ ସୁଲି ଚଣା ତ?
ସେ ଚଣାରେ ହିଁ ବନେଇଛି।
ହଁ। ଅଙ୍ଗନବାଡ଼ିରେ ହଁ। ଆଛା ଆମ ସେ ହେ ଆଉ ଛଅ ମାସ ହେଲା ଯାଏ ମିଳିବ, ହୁଁ।
ତ ସେତିକିରେ ମୁଁ ଚଣା ରଖିଥେଲି ସବୁ ଯାଙ୍କ ସେ ଘରେ ସଫା କଲେ, ଗ୍ରାଇଣ୍ଡ କରି ରଖଦେଇଚୁ।
ଉଁ ହଁ ହଁ।
ଆଉ କିଛି ଦଉନି। ଆମେ ଆଉ ସେ ଚୁଡା, ଏଇ ଯାହା ସବୁ ତାକୁ ଆମେ ପକଉନୁ।
ହୁଁ ହୁଁ।
ହୁଁ ଭଲ ଲାଗିବ।
ନାଇଁ ସେଇଟା ଖାଲି ଟିକେ ସୋକ କରିବ ବୋଲି, କମ ମାତ୍ରାରେ ପକଉଚନ୍ତି ଆଉ।
ହୁଁ ହୁଁ। ପିଲାକୁ ମାନେ ପକଉଚି। ଡାଲି ପକଉଛି ତିନି ପ୍ରକାର ଚୁଡ଼ା ପକଉଚି, ମାଣ୍ଡିଆ ପକଉଛି
ହଁ, ଏଇସବୁ ବି ପକଉଚି ବୋଲି କହୁଥିଲେ ବାବା।
ପକଉଛି। ଚାଉଳ ପକଉନି ପିଲାକୁ, ବାକି ଏଗୁଡ଼ା ସବୁ ପକଉ ସୋଉଟୁ ଗୋଟା ଜିିରା, ଯୁଆଣି, ପାନମହୁରି, ଜୀର୍ଣ୍ଣ କରିବ। ଏସବୁ ପକେଇ ଦେଲି
ଦୋକାନରୁ ସେ ପ୍ୟା କେଟ୍ ବାଲାଟା ଆଣିଥିଲୁ, ସେଡ଼ା ଟିକେ ମାନେ କୋଉ ଟାଇପର କଇଲେ? କଣ ଗୋଟେ ତ ଅଧିକ ମାତ୍ରାରେ ଥାଉଛି, ଯୋଉଟା କି ତା ବାସ୍ନାଟା ଗୋଟେ ଅଲଗା କରଉଛି। ମୁଁ ସେଇଟା ଟିକେ ଖାଇପାରୁନି। ଆ ଚାଉଳକୁ ମାଣ୍ଡିଆ ଚୁନା ହୁଁ। ଆଉଥରେ ସେଥିପାଇଁ ସେଇଟା ବନ୍ଦ କରି, ବାବା ଆଉଥରେ ସେ ଚୁଡ଼ା ଘସାଁ ନୁହଁ ସେଇଟାକୁ ଆଉଥରେ ଛତୁଆ ଟାଇପର କରିକି ପଠେଇଲେ।
ଆଉ ତମେ ହଷ୍ଟେଲରେ ଖାଉଛ?
ହଁ, ମୁଁ ହଷ୍ଟେଲରେ ଖାଉଛି, କିନ୍ତୁ ଘରେ ସମସ୍ତେ ଆଉ।
ହୁଁ-ହୁଁ-ହୁଁ। ତ ଚୁଡ଼ାଟା ଆଗ ଭଲ ଯେ, ଭାଜି ଦେଇକିରି ଗୁଣ୍ଡ କରିବାକୁ।
ହୁଁ। ଆଉ ମତେ ଏମିତିରେ ବି ଅଧିକାଂଶ ଟାଇମ ଟିକେ ପେଟ ଖରାପ ଥାଏ।
ହୁଁ ବେ ଚୁଡ଼ା ଭଲ। ଚୁଡା ଟା ଭାଜିିଦବ ଗୁଣ୍ଡ କରିକି ରଖିିନବ।
ସେଇନା।
ମୋ ଶଶୁର ସେଟା ଖାଆନ୍ତି।
ଅ ହଁ।
ବୋହୁତୁ ସକାଳୁ। ଜଳଖିଆରେ ଚୁଡ଼ା ହେଲା ଭାଜିିକି ରଖିଥିବୁ ଗୁଣ୍ଡ କ। ତାହେଲ୍ ଟିକେ ଗୁଡ଼ ପକେଇକି ଦେଇଦବୁ।
ଭଲ।
ଏବେ ଏବେ ନୂଆରେ ବାଦାମ ଖାଇ ଆସିଛି ଏବେ। ମାନେ ମୋ ପାଇଁ ଡ୍ରାଇ ଫ୍ରୁଟସ୍ ସରିଗଲା। ଆମେ ସମସ୍ତେ ଖାଇବାନା ଡ୍ରାଏ ଫ୍ରୁଟ।
ହୁଁ।
ସେଟା ଆମର ସେଟା ଅଭ୍ୟାସ ହେଇଗଲାଣି।
ହଁ
ସେମିତି ଖାଇବେ କହୁଛନ୍ତି।
ହୁଁ, ହୁଁ।
କାହିଁକି ତାଙ୍କ ପାଇଁ ରେ ଭେଦେଇଛି ବାଦାମ। ପିଇବେ ବାଦାମ। କଣ ସେଟା କହୁଛନ୍ତି ଭୁଇଁଚଣା, ଭୁଇଁଚଣା, ଭୁଇଁଚଣା।
ହଁ, ହଁ, ହଁ।
ଚଣା ଆଣିକି ଭାଜିକି ରଖୁଛନ୍ତି। ନା ନା ଆମେ ବନୋଉଛୁ।
ହୋଊ।
ହେଲେ ଆପଣଙ୍କର ମାନେ ହେଁ। ପିଲା ବି ଉଠିଛନ୍ତି ନା ଉଠି ନାହାନ୍ତି।
ହଁ ସିଏ ଉଠିକି ଫେରେ ଆଉଥେର ଶୁଆଇଦେଲୁ। ଆଜି ମୋ ଶାଶୁ କହିଛନ୍ତି
ହଁ।
ତ ମୁଁ ପଳେଇ ଆସିଲିଣି ତାପରେ କ୍ଷୀର ମିଶ୍
ହଁ, ହଁ।
ସେ ତ ସେ ଦଉଛନ୍ତି କ୍ଷୀର ପିଲେଇକି ସୁଏଇ ଦେଇଥିବେ। ସିଏ କେମିତ୍ ଚିନ୍ତା କରିବେ। ମୋ ହଜବେଣ୍ଡ କହିଲେ କଣ ତାଙ୍କେ କ୍ଷୀର ପିଏଇକି ଶୋଏଇଦେବେ।
ହଁ, ହଁ ଠିକ୍। କଥା।
ଦିଦି ପଛରେ କଣ ବହୁତା ଶବ୍ଦ ଶୁଭୁଛି। ଅଳିଆ ଗାଡି ଆସିଛି। ଆପଣଙ୍କର ଅଳିଆ ଫୋପାଡିବାକୁ ନାଇଁ କି ଆଜି।
ମୁଁ ଫୋକାଡ଼ନୁ ଆମର ବା ନୁହେଁ। ଏପଟ୍ ସାଇଟ୍ ଗୋଟେ ଝର।
ଝରକା ଅଛି।
ସେଇଠି ପକେଇ ଦେବି। ତ ଅଳିଆ
ତ ଅଳିଆ ଜାଗା
ହ
ହେଲେ
ହାଲୋ।
ହଁ କୁହନ୍ତୁ ଦିଦି।
ମୁଁ ଅଳିଆଘାଟରେ ଏତେ ଯାାଉନି ମୁଁ ଆଉ ଆସୁଛି ବି ପରିବା ଚୋପା ହେକା ରହୁଛି। ପରିବା ଚୋପା ତ ଫିଙ୍ଗି ପାରିବୁ ନନା ରଖିକିରି।
ହୁଁ, ହଁ।
କରେ ପୁରା ଯାଇକି।
ସେ ଠିକ କଲେ ପୁରା ଭିତରେ ରହୁଛୁ। ଆଉ କିଛି ଓ ହେଲେ କମ ପୁରା ଅଳିଆ ବାହାରୁ
ହଁ ଆଉ ଜରି ଫରି କଣ କଣ ଥିବ ବୋଲେ ରଖିଥାଉଚି।
ହଁ, ହଁ। ହଉ ଦିଦି ରଖୁଛି।
ହଉ ହଉ ଠିକ ଅଛି।
ହଉ ରଖ।